କଣ କରୁଚନ୍ତି?
ହଁ ଭାଇ ନମସ୍କାର ଭାଇ।
ହଁ କଣ କରୁସନ୍ତି ନମସ୍କାର।
ଏଇ ଘରେ ତ ବସିଚି ଆଉ କଣ କରିଆ?
ଆଉ ଘରେ ସବୁ କଣ କେମିତି ଅଛନ୍ତି ସବୁ?
କଣ କହିଲେ?
ଘରେ ସବୁ ବ-ସମସ୍ତେ ଭଲ ଅଛନ୍ତି।
ହଁ ଭଲ ଆପଣଙ୍କର?
ହଁ ସବୁ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ ସବୁ କିଏ କିଏ ରହୁଚନ୍ତି?
ଆମର ସେମିତି ମାମା ବାପା ମୁଁ ଆଉ।
ଆଉ ଆପଣଙ୍କର ସେଠି ପ୍ରସିଦ୍ଧ କଣ ମାନେ ଖାଇବା ଉପରେ କି?
ଖାଇବାରେ ତ ସେମିତି କିଛି ପ୍ରସିଦ୍ଧ ନାଇଁ। ଏଖାନି ଜାତୀୟ ଆମର କପିଳାସ୍ ସେଇଟା ଖାଲି ଫେମସ୍ ଅଛି ଆମ ଏଇ ଢେଙ୍କାନାଳରେ ଆଉ।
ଆଉ ଆପଣଙ୍କ ସେଠି ପୂଜା ପର୍ ପୂଜା ପର୍ବ ଉପରେ ସବୁ
ପୂ-ପୂଜା ପର୍ବ ହେଲେ ଆମର ଯୋଉଁ ମା ଦୁର୍ଗାଙ୍କ ପୂଜା ଦଶହରା ହୁଏ। ଆଉ ଗଣେଶ ପୂଜା ଆଉ ଆପଣଙ୍କ ଏରିଆ ରେ କଣ୍ ସବୁ ଫେମସ୍ କୁହନ୍ତୁ?
ଆମର ଫେମସ୍ କହିବାକୁ ଗଲେ ତ ଆମର ସେଠି ଅଧିକା ଲୋକ ମାନେ ଖାଇବାକୁ ମାନେ ପସ୍ ପସନ୍ଦ୍ କରନ୍ତି ବରା ତାପରେ ଫେମସ ହଉଚି ଗଜଲକ୍ଷ୍ମୀ ପୂଜା ଆଉ ରଥଯାତ୍ରା କି ଯେଉଟା କି ଲୋକ ବ-ବାହାରୁ ବହୁତ୍ ଲୋକ ଆସନ୍ତି ଗହଳି ହୁଏ। ଠାକୁରଙ୍କ ଦର୍ଶନ ବର୍ଷକରେ ଥରେ ଲୋକ ବହୁତ ଆସନ୍ତି ଗହଳି ହୁଏ ଭିଡହୁଏ। ସେତେଳେ ଗୋଟେ ମଜାଲାଗେ ସେ ଯୋଉ ମାନେ ଭିଡରେ ଠାକୁଙ୍କୁ ଦର୍ଶନ କରିବା ସେତିକିବେଳେ ମଜା ଲାଗେ। ସେ ମାନେ ଅ ଲୋକ ବହୁତ୍ ଥିବେ ତାପରେ ବୁଲାବୁଲି ଦୋକାନ ବଜାର ସାଙ୍ଗ ପିଲାଙ୍କ ସହିତ ଖିଆଖି ବୁଲାବୁଲି ମସ୍ ସ୍ତି ସେଇଟା ବହୁତ ମଜା ଲାଗେ ଗୋଟେ ଖୁସି ଲାଗେ ସେତେବେଳେ ସେ ମାହୋଲ୍ ଟା। ଆଉ କଣ ସବୁ ହଁ ନିହାତି ହଁ। ଆଉ ଆପଣଙ୍କର ଏଥର ଯୋଉ ଗଲା ଯୋଉ ଆମର ଇଏ ଗଲା ତ କଣ ଆମର ଇଏ ଗଲା ଏଁ
ହଁ।
କଣ ଯୋଉ ଇଏ ଗଲା ମ
କଣ କହୁନାହାନ୍ତି ହେଁ।
ରଜ ଗଲା ରଜରେ ଯୋଉ ପାଳନ କରନ୍ତି ଆପଣଙ୍କର ଯୋଉ ଯେମିତି ଗାଁରେ ସବୁ କଣ କେମିତି
ହଁ ରଜରେ ଆମର ମହୋତ୍ସବ ପଡିଥିଲା ଆମର ଜାଣିଥିବେ। ମାଉତ୍ସବ ଆଉ ଏମିତି ଦୋକାନ ବଜାର୍ ମୀନା ବଜାର ମାନେ ଦୋଳି ଫୋଳି ବଗେରା ଏସବୁ ପଡିଥିଲା। ଆଉ ଆମ କପିଳାସ ଆଡେ ବୁଲାବୁଲି କରି ଯାଇଥିଲୁ ଆଉ ଘଟଗାଁ ଯାଇଥିଲୁ। ଆଉ ଲାଷ୍ଟ ଦିନ ଗାଁରେ ଏମିତି ବୁଲିଲୁ ଆଉ।
ଯା ହଉ ଏତେ ଜାଗା ସବୁ ବୁଲାବୁଲି କରିଚନ୍ତି ଆଉ ବୁଲାବୁଲି କେଦିନି କରିବେନି ବର୍ଷକର ଥରେ ସେ ରଜ ଗାଁ ରେ ସବୁ ଅଲଗା ଅଲଗା ଗାଁ ରେ ସବୁ ବୁଲାବୁଲି କରିବା ତାପରେ ଯୋଉ ଦୋଳି ଲାଗିଥିବ ସେ ଖେଳ ମଜା ମସ୍ତି ସେଟା ବଢିଆ ଲାଗିଥିବ ଦେଖିବାକୁ ରହିବାକୁ। ଆ ସାଙ୍ଗ ପିଲାଙ୍କ ସହିତ ବୁଲାବୁଲି କରିବାକୁ ମନ୍ଦିର ମନ୍ଦିର ଆଉ ତାପରେ ଗାଁ ଅଲଗା ଗାଁ କି ଏପଟ ସେପଟ ବସିକି ଦେଖିଲ ମଜା ମସ୍ତି ଥାଏ।
ହଁ ତା ତାପରେବି ଯିଏ ଯୁଆଡ଼େ ସାଙ୍ଗସାଥି ମାନେ ସେଇ ତିନି ଦିନ ପାଇଁ ଆସିଥିବେ ଗାଁକୁବି। ଆଉ ଯିଏଯୁଆଡ଼େ କାମ ଧ୍ୟନ୍ଦାରେ ହୁଚନ୍ତିନା ଆଉ ଆପଣ
ଘ ଘରେ ସବୁ ସମସ୍ତଙ୍କ ଦେହ ସବୁ ସମସ୍ତଙ୍କ ଭଲ ଅଛି।
ହଁ ସମସ୍ତଙ୍କର ସେମିତି ଭଲ ଆଉ।
ହଁ ଆଉ ଆମ ଏଇଠିତ ରଜତ ବଢିଆ ମଯାତ ରଜ ଯାଇଚି ତାପରେ ଆମର ତିନିଟା ଗାଁ ଲାଗିକି ରହିଚି ଅଲଗା ଅଲଗା ଗାଁ ତିନିଟା ଗାଁ ତାପରେ ତ ନିଜ ଗାଁରେ ନିଜ ଜେଝାକୁ ତାପରେ ଅଲଗା ଗାଁରେବି ଆହୁରି ପସନ୍ଦ ନିଜ ଗାଁ ଠାରୁବି ସେ ଯୋଉ ରଜ ଖେଳ ଦୋଳି ତାପରେ ଯୋଉ ମଜା ମସ୍ତି ତାର ଯୋଉ ଛୋଟ ୋଟ ସମସ୍ତେ ଝିଅ ଭାଇ ଭଉଣୀ ସବୁ ଯୋଉ ଖେଳନ୍ତି ଗୋଟେ ମଜା ମସ୍ତି ସେତେବେଳେ ଗୋଟେ ଥାଇକି ଗୋଟେ ବୁଲାବୁଲି କଲ ଦେଖିଲ କିଅଲଗା ଗାଁକୁ ଗଲ କି ସାଙ୍ଗ ପିଲା ସାଙ୍ଗରେ ବୁଲାବୁଲି କଲେ ସେଇଟା ଗୋଟେ ମଜା ଥାଏ ଦେଖିବା ମଜା ଲାଗେ ସବୁ
ହଁ ହଁ।
ଆଉ ଆଉ ଏଥର ରଥଯାତ୍ରାରେ ସବୁ ଆସଚନ୍ତି ପୁରୀକିି ଆସଚନ୍ତି ବୁଲାବୁଲି ଠାକୁରଙ୍କ ଦର୍ଶନ କରିବା ପାଇଁ।
ଦେଖିବା ସେମିତିତ କିଛି ପ୍ରୋଗ୍ରାମ୍ ହେଇନି ଯଦି ଜାଗା ଡୋରି ଲାଗିଲା ଯିବା ଆଉ।
ହଁ ତାପରେ ହଉଚି ଠାକୁରଙ୍କ ଉପରେ ସବୁ ବିଶ୍ଵାସ ମାନେ ସବୁ ସେଇ ଠାକୁର। ସେ ତାଙ୍କ ଡୋରି ଲାଗିଲେହିଁ ତମେ ଯାଇହବ। ତମେ ଯେତେ ଯେତେ ଚେଷ୍ଟା କଲେ କଣ ହବ ତାଙ୍କ ଡୋରି ନଲାଗିଲା ପର୍ଯ୍ୟନ୍ତ ଯାଇ ହବନି।
ହଁ ସେଇଟାବି ଠିକ୍ ଅଥା ଯେତେ ପଇସା ଥିଲେବି ଯାଇପାରିବନି।
ହଁ ଯେହେତୁ କିନ୍ତୁ ଏଇଟା ବର୍ଷକରେ ଥରେ ରଥ ରଥଯାତ୍ରା ହଉଚି ତମେ ଆଉ ବାକି ଅଲଗା ଦିନ ତମେ ଠା ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯାଅ ଏଥର ଠାକୁର ଆସଚନ୍ତି ତମମାନଙ୍କୁ ପାଖକୁ ଆସଛନ୍ତି ଦେଖିବା ପାଇଁ। କିନ୍ତୁ ଅବଶ୍ୟ ଲୋକ ଗହଳି ବହୁତୁ ଲକ୍ଷ ଲକ୍ଷ ଲୋକ ଉପରେ ଲୋକ ଗହଳି ଭିଡ଼ କିନ୍ତୁ ସେ ଭିଡ଼ ଉପରେବି ଠାକୁରଙ୍କୁ ଦର୍ଶନ କଲେ କେତେ ମାନେ ପୂର୍ଣରେ କବ ସେଇଟା ବହୁତ୍ ବଡ଼ର କଥା।
ହଁ ସେଇଟା ଆପଣ କଁ ଯାଇଚନ୍ତିନା ନାଇଁ ପୁରୀଆଡ଼େ ଆମର?
ଅଁ ମୋରତ ଏଥରତ କାହିଁ କିଛି ଲାଗିନି କାହିଁ ଡୋରି ଲାଗୁନି ଆମେ ବହୁତ୍ ଥର ଚେଷ୍ଟା ହେଲାଣି କଲୁନି ଯାଇ ହଉନି ସବୁ ପ୍ରକାର ସମସ୍ୟା ଗୋଟେ ଆଡ଼ୁ ଗୋଟେ ଆଡ଼ୁ କୋଉ ଆଡ଼ୁ ରହିଯାଉଚି ତାର କୋଉ କଣ ଅସୁବିଧା ହେଇଯାଉଚି ଛେକି ରହି ପଳେଇ ଯାଉଚି କି ଯାଇପାରୁନି। ଆଉ ଏଥରବି ଆମେ ମୁଁ ବି ଘରେ କହୁଥିଲିକି ଆମ ଘର କହୁଥିଲିକି ଗୋଟେ ଆମେ ଚାରି ପାଞ୍ଚ ଜଣ ଆମ ଘରେ ଯୋଉ ରହିଚନ୍ତି ଆମେ ଯିବା କୋଉଦିନ ବସ୍ ହଉ ନହେଲେ କୋଉ ଗାଡ଼ି କରିକି ଯିବା ଟିକେ ଠାକୁରଙ୍କଙ୍କୁ ଦର୍ଶନ କରିବା କି ଦିନେ ଦି ଦିନି ରହିବା ସେଠି ରହିକି ଠାକୁରଙ୍କୁ ଦର୍ଶନ କରି ଭଲସେ ଆସିବା ଆଉ ଘରେବି କହୁଥିଲେ ଯିବା ବୋଲି ଦେଖାଯାଉ ଠାକୁରଙ୍କ ଡୋରି କଣ ଲାଗୁଚି ଆଉ ଠାକୁର ଆମକୁ ନେଉଚନ୍ତିନା ନାହିଁ ସେଟାତ ସେ ଠାକୁର ହିଁ କହିପାରିବେ ଆଉ ଆମେ ଆଉ ଅଧିକା ଆଉ ଆମେ ଇଏ କଲେ ଆମେ କଣ ହବ ଆଉ।
ହଁ ଆ
ତଥାପି ମନ ଭିତରେ ବହୁତୁ ଇଚ୍ଛା ଅଛି ଠାକୁରଙ୍କ ଜାଗା ଯିବା ପାଇଁ ବୁଲିବା ପାଇଁ ଠାକୁରଙ୍କ ଦର୍ଶନ କରିବା ପାଇଁ ବହୁତ୍ ଇଚ୍ଛା ଅଛି ବୁଲିବା ଠାକୁରଙ୍କ ପାଇଁ ଦେଖାଯାଉ କଣ ଚାଲିଚି କଣ ହଉଚି କଣ ନାହିଁ ଆଉ ଆଉ ଆପଣ ଆମ ଆମ ଘରେ ସବୁ ବାପା ଅଛନ୍ତି ମୋ ବୋଉ ଅଛନ୍ତି। ଆଉ ବଡ଼ ଭାଇ ଅଛନ୍ତି ମୁଁ ଅଛି ଆମ ଘରେ ଆମ ସା ବାପା ଅଛନ୍ତି ସାନ ବାପା ସାନ ବୋଉ ଅଛନ୍ତି ଆମର ସବୁ ଏକାଠି ରହୁ ମିଶିକି ରହୁ। ତାର ଭଲ ମନ୍ଦରେ ଯେତେବେଳେ ଯାହା ବି ହୁଏ ଆମେ ମିଶିକି ସବୁ ଆମେ ସବୁ କିଛି କରୁ। ତାପରେ ଭଲ ମନ୍ଦରେ ବୁଲାବୁଲି ଏକାଠି ଆମେ ଯେତେଳେ ଯୁଆଡେ ବି ଯାଉ ସବୁ ମିଶିକି ଯାଉ। ଆପଣଙ୍କର ସବୁ କିଏ କିଏ ଅଛନ୍ତି?
ଆମର ତ ଆମର ତିନି ଜଣ ଆମେ ମୁଁ ଆଉ ମୋ ମାମା ଆଉ ମୁଁ। ବାବା ଆ ସେଇ ତିନି ଜଣ ଆମର
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଘରେ ସବୁ ସମସ୍ତେ ଖା କୁର ଙ୍କ ଦୟାରୁ ସମସ୍ତିଙ୍କୁ ଦେହ ସବୁ ଭଲ ଅଛି।
ହଁ ଠାକୁରଙ୍କ ଦୟାରୁ ସବୁ ଭଲ ଅଛି ଆ ଆପଣଙ୍କର କେମିତି କଣ ସବୁ ଅଛନ୍ତି ଭଲ ନା ନାହିଁ?
ହଁ ଆ ଆମର ଠାକୁରଙ୍କ ଦୟାରୁ ସବୁ ତ ସବୁ ଠିକ୍ ଠାକ ଉପରେ ସବୁ ଚାଲିଚି ଭଲ ମନ୍ଦ ସବୁ ତ ଲାଗି ରହିଚି। ତଥାପି ସବୁ ଠିକ୍ ଠାକ ଉପରେ ସବୁ ଅଛି ଚାଲିଚି ଆଉ ଆ ଆଉ ଆପଣଙ୍କ ସ୍ ଆଉ ଆପଣଙ୍କ ସେଠି ଶୀତ ଋତୁରେ କଣ ସବୁ ହୁଏ ସବୁ ସିଆଡେ ସବୁ?
ଶୀତଋତୁରେ ସେମିତି ଥଣ୍ଡା ପାଗରେ ସେମିତି ଫସଲ ବାଗଟା ହୁଏ ଏରା ସବୁ।
ହୁଁ
ଆଉ ଚାଷ ଫାଶ କାମ ଆପଣଙ୍କର କଁ ଚାଲିଲାଣି ସ୍
ହଁ ଚାଷ ଆମର ବାପା ଆମର ଦି ବାପା ଆମର ବାପା ଅ ଓ ଭାଈ ହୁଁ ଅହ ଆମର ବାପା ସାନ ବାପା ବି ଆମର ଚାଷ କରନ୍ତି ଆଉ ଆମର ବି ଚାଷୀ ଆମ ଗାଁରେ ବି ବହୁତ ଲୋକ ଅଛନ୍ତି ଚାଷ ଦାଳୁଅ କରନ୍ତି। ଆ ଦାଳୁଅ କରନ୍ତି ସ ସବୁ କି ସବୁ ପ୍ରକାର ସବୁ କାମଧନ୍ଦା ସବୁ କରନ୍ତି। ଆଉ ତାପରେ ଗୋଟେ କଥା ହେଲା ତାପରେ ଲୋକ ଯୋଉ ଅ ଆମ ଘରେ ଯୋଉ ସବୁ ଯୋଉ ଚାଷ କରନ୍ତି ମ ଧାନ ଚାଷ ହୁଏ ଖରା ଦିନେ ତାପରେ ମୁଗ ଚାଷ ହୁଏ ଡାଳୁଅ ବି ହୁଏ ବହୁତ୍ କିଛି ଆମର ବିଷପୋଡ ଆମର ଭିଡ୍ ଅଛି।
ଉଁ ହୁଁ
ସେପଟେ ବିଲ ପାଏ ବିଲ ବହୁତୁ ଅଛି ବହୁତୁ ଏରିଆରେ ବିଲ ଅଛି ବି ଲ ତାପରେ ଲୋକ ବି ବହୁତ ଚାଷ କରନ୍ତି ଆଉ ଆପଣଙ୍କ ଆଡେ ଚାଷ କଣ କଉ ଭଳିଆ ସବୁ ହୁଏ ସବୁ?
ଆମର ସେମିତି ଧାନ ଚାଷ ହୁଏ ଜାଣିଥିବେ ଧାନ ଆଉ ଆଉ ମକା ହୁଏ। ଆଉ ଆମର ଯଉ କଣ କୁହନ୍ତି ଏଟା ରୁହ ହଁ ସେଇ ଆମର ସେ ମକା, ଧାନ ଆଉ ଗହମ ଏ ତିନିଟା ଆମର ହୁଏ ଆଉ।
ଅ ଭଲ କଥା ଆଉ ଆଉ ସବୁ ଏଥର ବର୍ଷା ତ ଲାଗି ରହିଚି ଏବେ ବ ର୍ଷା ଋତୁରେ ଦି ବର୍ଷା ଦିନରେ କଣ କରୁଚନ୍ତି?
ବର୍ଷା ଦିନ କାଇଁ କୁଆଡେ ଘରେତ ସବୁବେଳେ ଆଉ ବର୍ଷା ଦିନେ କଁ କରିବା ଏଇ ଚାରିଦିନି ହେଲାତ ନଗାତାର ବର୍ଷା ଚାଲିଚି ହଁ।
ପୁରା ଲଗାତାର ବର୍ଷା ଲାଗି ରହିଚି ପୁରା ମାନେ ଆଉ ସମୟ ନାହିଁ। ସକାଳୁ ହଉଚି ତ ରାତି ଯାଏ ବର୍ଷା ହଉଚି କୁଆଡେ ଭଲ ମନ୍ଦ କୁଆଡେ ଟିଏ ଯାଇ ହଉନି। ଏ ଆମେ ବି ଗୋଟେ କାମରେ ଆସିଥିଲୁ ଏଟିକି ବଜାର ଟିକେ ଆସିଥିଲୁ କାମରେ ଏଇ ରହିଚୁ ଓଦା ଫୋଦା ହେଇକି। କେ ମାନେ ତୁଆକୁୁ ତୁଆ ବର୍ଷା ହଉଚି ଏଠି ବର୍ଷା ଅଛି ତ ଆଗରେ ବର୍ଷା ନାହିଁ ଆଗରେ ଅଛି ତ ଇଆଡେ ବର୍ଷା ନାହିଁ ମା ତୁଆକୁ ତୁଆ ବର୍ଷା ହଉଚି। ମାନେ ଯୋଉଟା ମାନେ ଟିକେ ସମୟ ବି ମିଳୁନି ମାନେ ଫୁର୍ସତ ବି ମିଳୁନି ମାନେ ବର୍ଷାରୁ। ଏ ଟିକେ ଫାଙ୍କା ବି ହଉନି ଏ ପାଗ ମାନେ ଇଏ ହଉନି।
ହଁ ଏବେ ଜଷ୍ଟ ଟିକେ ଛାଡିଚି ବର୍ଷା ତ ଇଆଡେ ଆମ
ହଁ ଆଉ ମାନେ ବର୍ଷା ବର୍ଷା ଯଉ ଋତୁରେ ମାନେ କଁଅ ଖାଇବାକୁ ଇଚ୍ଛା ଲାଗେ କି କଣ କଲେ ଘରେ ଭଲ ମନ୍ଦ ଖାଇବାକୁ। କରିଆକୁ କଣ ଇଚ୍ଛା
ତ ଆମର ସେମ୍ତି ବରା, ପକୁଡ଼ି ଆଉ ଏମ୍ତି ତରକାରୀ। ଆମର
ହଁ ଆ ବଢିଆ-ବଢିଆ ଖାଇବା ବର୍ଷା ଦିନରେ ଗରମା ଗରମ ଖାଇବା ହିଁ ଇଚ୍ଛା ହୁଏ ମଜା ଲାଗେ ଆଉ ସମସ୍ତେ ସାଙ୍ଗରେ ସମସ୍ତେ ସାଙ୍ଗରେ ବସିକି ଖାଇବା ଛଣାଛଣି କରି ଖାଇବା ଆଉ ତା ସାଙ୍ଗକୁ ଗପ ସପ କରି ଖାଇବା ଗୋଟେ ବଢିଆ ମଜା ଲାଗେ ଆଉ-ଆଉ ସବୁ କଣ ସବୁ ଆପଣ କରନ୍ତି କଣ ସବୁ ଆପଣ?
ମୁଁ ଏବେ ଆମର ପ୍ଲାଣ୍ଟେ କାମ ଚାଲିଚି ପ୍ଲାଣ୍ଟରେ ଅଛି ମୁଁ ଆଉ।
ଆଚ୍ଛା ବଢିଆ ଯାହା ହଉ କାମ ବି ଇଏ କରୁଚନ୍ତି। ତାର ସବୁ ଆଡୁଆ ମାନେ ଘର ପାଖରେ ସବୁ ସମସ୍ତେ ରହିଚନ୍ତି ନା ଟିକେ ଦୂରରେ ଅଛନ୍ତି?
ଆମ ଘରେ ଆମର ଯିବା ଆସିଆ ଚାଲିଚି ଏଠି ପାଖରେ ଆମର ନା। ଜାଣିଥିବେ ଟାଟା ଆମର ଟାଟା ପ୍ଲାଣ୍ଟ?
ହଁ।
ହଁ ସେ ଟାଟା
ଭଲ କଥା କାମ ଧନ୍ଦା କରିକି ବି ସବୁ ଆଡୁ ନକଲେ ହବନି ବସିଲେ ଖାଲି କଣ ହବ। କାମ ଧନ୍ଦା ବି କରିକି ସବୁ କିଛି କରିଆକୁ ପଡିବ ତାପରେ ଦିନୁ-ଦିନୁ ବା ବ ମାନେ ବୟସ ଯାଉଚି ଟାଇମ୍ ବି ସରୁଚି ସବୁ। ଆଉ ତାପରେ ସବୁ କିଛି ତାରି ଭିତରେ କିଛି କାମ କରିକି ଭଲ ମନ୍ଦ କରିକି ଆଉ ଏଇଟା କଲେ ବହୁତ୍ ଭଲ କଥା ଏସବୁ। ତାପରେ ମୁଁ ବି ଗୋଟେ ଚେଷ୍ଟା କରୁଚି ଏବେ ପ୍ଲସ୍ଟୁ ସରିଲା ଜଷ୍ଟ। ତ ମୁଁ କିଛି ଚେଷ୍ଟା କରୁଚି କି ଭଲ ମନ୍ଦ ଗୋଟେ କାମ ଦେଖିବାକୁ ଚେଷ୍ଟା କରୁଚି ତାପରେ ଚାଲିଚି ବି ଯୋଗା ଯୋଗ ଚାଲିଚି। ତାପରେ ସେ ଉପରେ ନିର୍ଭର କରୁଚି କି କୋଉ କାମ କଣ ମିଳିବ କଣ ନାହିଁ କିନ୍ତୁ ଯେତବେଳେ ଯୋଉ କାମ ମିଳିବ ମୁଁ ତାକୁ କାମ ବି କରିଆ ମୋର ବହୁତ୍ ପସନ୍ଦ ତାପରେ ମୁଁ ବସିଲେ ମତେ ପସନ୍ଦ ନୁହଁ। ଆଉ ଯେତେ ଦିନ ବସିଥିବି ମାନେ ବହୁତ୍ ଇଏରେ ବି ବସିଥିବି ଚାପରେ ଆଉ ତା ଭିତରେ ବି ଯୋଗାଯଗ ଚେଷ୍ଟା କରୁଚି କି କୋଉ ଭଲ ମନ୍ଦ କୋଉ କାମ ମିଳିଲେ କାମ କରିବି। ଆଉ ଆଜି କଣ ରୋଷେଇ ହେଇଥିଲା ଖାଇଥିଲେ କଣ?
ମୁଁ କହିଲି ରୋଷେଇ କରିଥିଲେ ଭାତ ହେଇଥିଲା ଆମର। ଡାଲମା ଆଉ ଶାଗ ଭଜା ଜାଣିଥିବେ ଆଉ ଆଳୁ ଚକଟା ଆଉ।
ହଁ ଶାଗ ଭଜା ଯେହେତୁ ଆମେ ଓଡିଆ ଭାରି ବଢିଆ ଆଉ ପଖାଳ ପଖାଳ ଭାତ ଶାଗ ଭଜା ତା ସାଙ୍ଗକୁ ଯେତିକି ପ୍ରକାର ଭ ତା ଚୁରା ଆଉ ଏସବୁ ହେଲେ ତ ଖାଇବା ତ ଜମିବ ଏସବୁ ଉପରେ ଖାଇବା ତ ମାନେ ମସ୍ତ।
ହୁଁ ଆ
ଛାଡିଦେଲେ ତମେ ଏ ଆଉ କୋଉ ଖାଇବା ଏଠି ପାଇବନି।
ହୁଁ
ଯେ ଖାଇବା ସେ ମାନେ ଭଳିଆ ଆଉ କୋଉଠି ବାହାରେ କୋଉ ଖାଇବା ପାଇବନି, ଯେତେ ତେଲ ମସଲା ଦେଲେ ବି ଇଏ ପଖାଳ ଆଉ ଶାଗ ଭଜା, ଭର୍ତା, ବଢ଼ିଚୁରା ଏସବୁ ଚାରି ପାଞ୍ଚ ପ୍ରକାର ଯୋଉ ହବ ଭଜା ଭଜି ଉପରେ ଭର୍ତା ଉପରେ ସିଏ ଯୋଉ ଖାଇବା ମଜା ସିଏ ମଜା ଆଉ କୋଉଠି ପାଇବନି। ହଁ ଆଉ ଏଇ ସବୁ ଆଉ ମୁଁ ଖାଇଥିଲି କଣ ଏଇ ତ କୁଆଡେ ଯାଇ ହେଲାନି ଗୋଟେ କାମରେ ଆଜି ଫସିଗଲି ଏଇ ଗୋଟେ ଖାଇଥିଲୁ ଏଇ ଦହିବରା ଖାଇଥିଲୁ ସକାଳୁ ତାପରେ ଭଲ ମନ୍ଦ ହେଇଚି କଣ ଟିକେ ଜଳଖିଆ ଫଳଖିଆ ସକାଳୁ ଟିକେ ଖାଇଥେଲୁ। ଓହୋ।